ଜୟ ଜଗନ୍ନାଥ।
ତେ ଆପଣଙ୍କ ପାଇଁ ମୋର ଗୋଟେ ଟାସ୍କଟି ନଷ୍ଟ ହୋଇଗଲା।
ହ କ୍ଷମା କରିବେ ଆଜ୍ଞା ମୋର ଏଇ ନେଟ ଅଫ୍ ତ୍ରୁଟି ଯୋଗୁଁ ଆପଣଙ୍କର ଟାସ୍କ ଖରାପ ହେଇଗଲା କ୍ଷମା କରିବା ମୋତେ
ଛାଡ଼ନ୍ତୁ ଆଉ କଣ ବି କରିହେବ?
ଆଚ୍ଛା ଆଉ? ହଁ ଆପଣଙ୍କ ଦେହ କେମିତି କଣ ଅଛି?
ହଁ ମୋ ଦେହ ତ ଭଲ ଅଛି ପକ୍ଷୀଙ୍କ ସ୍ଵର ଶୁଭୁଛି କଣ ଆପଣ ଗାଁରେ ଅଛନ୍ତି କି?
ନାଇଁ ନାଇଁ ମୁଁ ଘରେ ହିଁ ଅଛି ମୁଁ ଏଇଟା ପଚାରି ହିଁ ଥାନ୍ତି ମୋ ବ୍ୟାକଗ୍ରାଉଣ୍ଡରେ ଆପଣଙ୍କୁ କିଛି ଶୁଭାଯାଉଛି କି ନା କଣ?
ହଁ ମତେ ପକ୍ଷୀର ପକ୍ଷୀମାନଙ୍କ ଶବ୍ଦ ଶୁଣାଯାଉଛି।
ଆଚ୍ଛା ଆଚ୍ଛା। ଆଉ ଖାଇଛନ୍ତି ସକାଳୁ କଣ?
ହଁ ମୁଁ ଖାଇଥିଲି ଛତୁଆ ଖାଇଥିଲି।
ଆଚ୍ଛା ଆଚ୍ଛା।
ଆପଣ ରଜରେ କୁଆଡେ ବୁଲିବାକୁ ଗଲେଣି ନା ନାହିଁ?
ଜୋରେ ହଁ କାଲି ସେଇ ଯାଇଥିଲି ଆନନ୍ଦବନ ଯୋଉ କହିଥିଲି କହି ଆନନ୍ଦବନ କଥା।
ହଁ ହଁ ଆନନ୍ଦବନ ଯାଇଥିଲେ କା ସହ ଯାଇଥିଲେ?
ହଁ ଜଣ ଆଉ ଜଣେ ବନ୍ଧୁଙ୍କ ସହ ଯାଇଥିଲି କୁହନ୍ତୁନି ଯୋଉ ଭଳିଆ କାଲି ଦିନ ବହୁତ ମାନେ ବେକାର ଦିନ କହିବାକୁ ଗଲେ।
କଣ ପାଇଁ ଆପଣ ତ ବୁଲାବୁଲି କରିଛନ୍ତି ଆନନ୍ଦରେ ରହିବା କଥା ବେକାର କଣ ପାଇଁ?
କାରଣ ଦେଖନ୍ତୁ ଗଲି ମୁଁ ଲେଟରେ ତାମାନେ ଡେରିରେ ଗଲି ତିନିଟା ବେଳେ ତ ପୁଣି ବସ୍ ଯୋଉ ବସରେ ମୋତେ ଯିବାର ଥିଲା ସେ ବସଟି ରହିଗଲା କୋଉ ତ୍ରୁଟି ଯୋଗୁ ତାପରେ ପୁଣି ଆଉ ଗୋଟେ ବସ୍ କୁ ମୁଁ ଅପେକ୍ଷା କଲି ସେ ବସ୍ ପୁଣି ଏତେ ସମୟ ଯାଏ ରହିଲା ପୁଣି ସେ ବସ ରେ ଯିବାକୁ ଯିବା ଆସିଆ ଘଣ୍ଟାଟେ ପୁଣି ଘଣ୍ଟାଟେରେ ପହଞ୍ଚିଲା ବେଳକୁ ହେଇଯାଇଥିଲା ସେତେବେଳକୁ ପାଞ୍ଚଟା ବେଳ ହେଇଯାଇଥିଲା ଯାହା ଯୋଗୁଁ ଆମେ ବୁଲିବାରେ ବି ବହୁତ ଅସୁବିଧା ହେଲା ଏତେ ବଡ ଜାଗାକୁ ପୁରା ଭଲସେ ଭ୍ରମଣ କରିବାଟା ବି ଅସୁବିଧା ହେଲା ସେଥିପାଇଁ ଆମେ ଅଧା କଲୁ ଆଉ ବହୁତ ଥକି ଗଲୁ ବି କାହିଁକିନା ବେଶୀ କିଛି ଘରୁ ଖାଇ ବିି ନଥିଲୁ ତ ପୁଣି ଠିକ ଛଅଟା ବେଳକୁ ବର୍ଷା ହେଇଥିଲା ସେପଟେ ଏପଟେ ବୋଧ ହୁଏ ହେଇନଥିଲା ସେପଟେ ଏତେ ଜୋରେ ବର୍ଷା। ହେଇଥିଲା ତ ଭାରି ଅସୁବିଧା ହେଲା ପୁଣି ବସ୍ କୁ ଜଗିକି ଘରକୁ ଆସିଲା ବେଳକୁ ରାତି ନଅଟା ଘରେ ବାପା ମା ମୋ ଉପରେ ଗାଳି କଲେ ବହୁତ କିଛି ଖାଲି ହେଲା ତ ଦିନଟା ପୁରା ବେକାର।
ଆପଣ ସେ କଥା କହୁଛନ୍ତି ଆପଣ ତିନିଟାରୁ ନଅଟା ଯାଇଛନ୍ତି କିନ୍ତୁ କାଲି ମୋର ତ ଆହୁରି ସବୁଠାରୁ ବଡ଼ ହୋଇଯାଇଥିଲା କାରଣ ମୁଁ କାଲି ସାଢ଼େ ବାରଟା ଆଠଟାରେ ଯାଇ ସାଢ଼େ ଆଠଟାରେ ଘରକୁ ଫେରିଥିଲି ବୋଲି
ଆଚ୍ଛା ମୁଁ ଦେଖିଥିଲି ଆପଣ କୁଆଡେ ଗୋଟେ ଭଲ ଜାଗାକୁ ଯାଇଥିଲେ ଖାଇଥିଲେ ମୁଁ ତ ସେ ଖାଇବା କାଇଁ ଜୀବନରେ ଦେଖିନି।
ହଁ ସେ କାଲି ସାଙ୍ଗ ସହ ଯାଇଥିଲେ ରଜ ମଉଜରେ। କାଲି ରଜରେ ସବୁ ବୁଲିବାକୁ ଡାକୁଥିଲେ ଆଜି ମଧ୍ୟ ଡାକୁଥିଲେ ହେଲେ ଆଜି ଆଉ ଯାଇ ହବ ନାହିଁ ତେଣୁ ମୁଁ ଆଜି ଘରେ ବସିଛି।
ମୁଁ ବି ଆଉ ଯିବାକୁ ମନ କରୁନାହିଁ ଇଚ୍ଛୁକ ମୋର ଟୋଟାଲି ନାହିଁ ଯିବାକୁ କୁଆଡେ।
ତାହା ତ ମୋର ବି ମଧ୍ୟ ସେଥି ଅଛି ସେଥିପାଇଁ ମୁଁ ବି ଆଜି ଗଲି ନାହିଁ କୁଆଡେ। ଆଉ କଣ କୁହନ୍ତୁ କୁଆଡେ ଯିବା ରଜରେ ବୁଲିବା ପାଇଁ ପଛରେ କେବେ?
ହଁ ପଛରେ କେବେ କାଲି ଯଦି ଯିବା କୁଆଡେ ଗୋଟେ ଯିବା କୁହନ୍ତୁ ଆପଣଙ୍କ ଜାଗାର ନାଁ କୁହନ୍ତୁ ଆମେ ଯିବା କିନ୍ତୁ ପାଖ ପାଖରେ ଯିବା ଆଉ ଦୂର ବାଟ ଯିବା ନାହିଁ।
ମୁଁ ଭାବୁଥିଲି କି ମହେନ୍ଦ୍ରଗିରିରେ ଟିକେ ଯାଇଥିଲେ ଭଲ ହେଇଥାନ୍ତା।
ମହେନ୍ଦ୍ରଗିରି ସେଟା କୋଉଠି କହିଲେ?
ମହେନ୍ଦ୍ରଗିରି ହଉଛି ବ୍ରହ୍ମପୁର ଆଗକୁ।
ବ୍ରହ୍ମପୁର ମୁଁ ବି ତ କାଲି ବ୍ରହ୍ମପୁର ଆଗକୁ ଯାଇଥିଲି ପୁରା କଳିଙ୍ଗ ବିହାର ପୁରା ଭୁବନେଶ୍ୱର ବାହାରକୁ ମୁଁ ଯାଇଥିଲି।
ଓହୋ କଳିଙ୍ଗ ବିହାର ଭୁବନେଶ୍ୱର ବାହାରକୁ ଯାଉଛି କି?
ହଁ କହିବାକୁ ଗଲେ ସେଟା କଳିଙ୍ଗ ବିହାର ଆଗକୁ ଆହୁରି ଆଗକୁ ଟାଟା ଏରିନା ବୋଲି ଜାଣିଛନ୍ତି?
ହଁ ହଁ ଟାଟା ରେଣ୍ଡା ଜାଣିଛି ଜାଣିଛି।
ଆନନ୍ଦବନ।
ଓହୋ ଆପଣ କଣ କେ ମାନେ ଆନନ୍ଦ ବନରେ କେତେ କଣ ଟଙ୍କା ନଉଛନ୍ତି ବୁଲିବା ପାଇଁ ନା ମାଗଣା?
ହଁ ନଉଛନ୍ତି ଏଇ ଏଣ୍ଟ୍ରି ଫିସ୍ ନଉଛନ୍ତି ଦଶ ଟଙ୍କା।
ତା ଭିତରେ କଣ କଣ ସବୁ ଅଛି।
ତାର ଦିଟା ଗୋଟେ ମଝିରେ ଗୋଟେ ବଡ ବ୍ରିଜ ଭଳିଆ ରହୁଛି। ଦି ପଟେ ତାର ବୁଲିବା ପାଇଁ ଜାଗା ଅଛି। ବାକି ଆମେ ଗୋଟେ ପଟେ ଜାଗାରେ ଥିଲୁ। ତ ବୁଲିଲୁ ଗୋଟେ ଜାଗାରେ ଖାଲି ବଣ ଜଙ୍ଗଲ ଅଛି। ମଝି ମଝିରେ ଖାଲି ଗୋଟେ ଗୋଟେ ଜାଗାରେ ବସିବା ସ୍ଥାନ ଅ ଯୋଉଠି ବସିକି ବାର୍ତ୍ତାଳାପ କରିବା ପାଇଁ ବାକି ଏତେ ବି ଖାସ ଲାଗିଲାନି। ମୁଁ ଯେତିକି ଭାବି ଆଶା କରିଥିଲି। କି ଜାଗାଟା ସେତିକି ଭଲ ହେଇଥିବ ହେଇଥାଇପାରେ। ତାର ଆର ପାର୍ଶ୍ୱଵ ସ୍ଥାନ ଟି ବହୁତ ଭଲ ହେଇଥିବ। ଯେହେତୁ ସମୟ ତ୍ରୁଟି ଯୋଗୁ ମୁଁ ଆଉ ଆଗର ଆର ସ୍ଥାନକୁ ଯାଇ ଭ୍ରମଣ କରିପାରିଲିନି। ତ ସେଇଟା ଟିକେ ମନରେ ମୋର ଦୁଃଖ ରହିଗଲା। ବାକି ଭାବିଛି ଏଇ ଗଣେଶ ପୂଜାରେ ଆଉଥରେ ପୁନର୍ବାର ଯିବି ସେଠି ଆଉ ଥରେ ଭ୍ରମଣ କରିବି। କିନ୍ତୁ ଠିକ ନିର୍ଦ୍ଧାରିତ ସମୟ ପୂର୍ବରୁ ଯାଇକି ମୁଁ ଭ୍ରମଣଟେ କରିବି ବୋଲି ଆଶା ରଖିଛି।
ମୁଁ ତ ବହୁତ ଥର ଦେଖିଛି ଇନସଷ୍ଟାଗ୍ରାମ ରେ ଦେଖିଛି। କି ବହୁତ ସାରା ଲୋକ ସେଠାରେ ଫଟୋ ଉଠେଇବାକୁ ଯାଆନ୍ତି ଖାଲି।ମୁଁ
ହଁ ଆମେ କିନ୍ତୁ ଗଲା ବେଳକୁ ଲୋକ କେହି ନଥିଲେ। କାରଣ ବର୍ଷା ସମୟ ଆସି ଯାଇଥିଲା। ଆଉ ବୋଧେ ସବୁ ସକାଳେ ଲୋକ ବୁଲାବୁଲି କରିଦେଇଥିଲେ। ବେଶୀ ଲୋକ ନଥିଲେ ତ ଆମେ ଏକଲା ମୋର ବନ୍ଧୁ ଏକଲା ଚାଲୁଥିଲୁ।
ଆକ୍ଚୁଲି ରଜ ରଜ ନା ତେଣୁ ରଜ ମଉଜ ଏବଂ ସବୁ ମଲ୍କୁୁ ସବୁ ଅଧିକ ଲୋକ ଭିଡ଼ ସବୁ ଥିଲେ। ତେଣୁ ସେଠାକୁ ଆଉ କିଏ ବା ଜିବ।
ସେଇ ଠିକ କଥା।
ଏବଂ ବିନ୍ଦୁସାଗର ପାଖରେ ବି ତ କାଲି ପ୍ରବଳ ଭିଡ ଥିଲା ଆମେ ଦେଖିଲୁ। କାରଣ ବିନ୍ଦୁସାଗର ରେ ସେ ଯୋଉ ଅଛି। ଯୋଉ ବନ ଅଛି ଏକାମର ବନ ସେଠାରେ ତ ଆହୁରି ଭିଡ ଥିଲା। କାଲି କିନ୍ତୁ ଆମେ ଏକାମ୍ର ବନ ଭିତରକୁ ଯାଇପାରିଲୁ ନାହିଁ।
ହଁ କାଲି ଯେମିତିକା ସମୟ ସେଠିକି ତ ନିଶ୍ଚୟ ବାଳିକା ମାନେ କରୁଥିବେ ଆଉ।
ହଁ କିଏ ସବୁ ସବୁ ତ ଆସିଥିଲା ଖାଲି ଫଟୋ ସୁଟ କରିବା ପାଇଁ।
ହଁ ନିଶ୍ଚୟ ଜାଗା ତ ହେଇଛି ସେଇଥିପାଇଁ।
କିନ୍ତୁ କାଲିର ଗୋଟେ ଜିନିଷ ମୁଁ ଦେ ଭଲ ଲାଗିଲା ନାହିଁ କାରଣ କାଲି ବିନ୍ଦୁସାଗରରେ ଅଧିକ ପଙ୍କ ମାଡି ଯାଇଥିଲା।
ଏଇ ବର୍ଷା ଯୋଗୁ ହିଁ ଏସବୁ ଅସୁବିଧା ହେଇଥିବ ଆଉ କଣ?
ହଁ କିନ୍ତୁ ରଜବାଳି ଦିନ ସମସ୍ତଙ୍କର ଫଟୋ ଉଠେଇବାକୁ ମନେ ପଡୁଛି। ହେଲେ ତାହାକୁ ସଫା କରିବାକୁ କାହାର ମଧ୍ୟ ଦୃଷ୍ଟି ଯାଉନାହିଁ।
ଏହି ତ ମାନବିକତା ଆଉ କାହାର ନାହିଁ। ଆଜିକାଲି ଦୁନିଆରେ ମାନବିକତା କାହାର ନାହିଁ। ନବ ଯୁବକ ମାନଙ୍କର ତ ବିଲକୁଲ ନାହିଁ। ଯାହା ସେମାନଙ୍କର ଆଗେ ହବା କଥା ଆମେ ତ ବୁଢା ହେଲୁଣି ଆମର ବଇସା ଗଲାଣି ଆମେ କଣ କହିପାରିବୁ।
ଆମେ ଚାହିଁଲେ ତ କରି ତ ହୁଅନ୍ତା। କିନ୍ତୁ ଏ ବର୍ଷ ଯଦି ଆମେ ସେ ସବୁରେ କରିବା ତ ସେତେବେଳକୁ ଆମ ଘର ଲୋକ ଆମକୁ ଭୁଲ ବୁଝିବେ।
ସେଇଆ ବି ଠିକ କଥା।
ତାଙ୍କୁ ଲାଗିବ ଆମେ ପାଠ ପାଠ ସେଠା ନ ପଢି ସବୁ ଏଇ କାମରେ ମଜିଛୁ।ଏଇ କାମରେ ଦାଦନ ଖଟୁଛୁ। ଆପଣଙ୍କର ଆଜି ରଜରେ କଣ ଖାଇବା ପିଇବା କଣ ହୁଏଛି ନା ନାହିଁ।
ଖାଇବା ପିଇବା ହଁ ମା ଆଜି ଚକୁଳି ପିଠା କରିବେ ବୋଲି କହିଛନ୍ତି। ବୋଧହୁଏ କରୁଛନ୍ତି ରୋଷେଇରେ ରୋଷେଇ ଘରେ ଚକୁଳି ଆଉ ଡାଲମା।
କଣ ଦୁଇ ପ୍ରହର ଦୁଇ ପ୍ରହରରେ କଣ ଆପଣ ଚକୁଳି ପିଠା ଖାଇବେ
ହଁ ମୋର କିଛି ନାହିଁ ମୋର ତ ଫେବରେଟ।
ଓହୋ ଆପଣଙ୍କର ପସନ୍ଦିତା ଖାଦ୍ୟ ତେବେ।
ନିଶ୍ଚୟ ନିଶ୍ଚୟ।
ଆଉ ରାତିରେ କଣ ଆପଣ କଣ କରୁଛନ୍ତି ନା କର। କଣ ଯାଉଛନ୍ତି ଅଛି କଣ ପ୍ଲାନିଂ।
ରାତିରେ ଆଜି ଆଉ କିଛି କହିବାକୁ ଗଲେ କିଛି ପ୍ଲାନିଂ ନାହିଁ ସେଇ ଭାବିଥିଲି ଆଜି ଟିକେ ଖାଲି ଜ ମୋର ରନିଂ ସବୁବେଳେ ମୋର ସନ୍ଧ୍ୟା ବେଳେ ସମୟରେ ମୁଁ ରଖେ। ସେଇ ରନିଂ ଆଉ ଟିକେ ଯୋଗ ଯୋଗ କରିବି। ଆଉ ତାପରେ ଟିକେ ରାଧାକୃଷ୍ଣ କଣ ମନ୍ଦିର ଯାଇକି ଭାବିଥିଲି କାଲି ପହରି ରଜରେ ଦର୍ଶନ କରିବି କିନ୍ତୁ ଯେହେତୁ ସେ ସେପଟ ସ୍ଥାନକୁ ମୁଁ ଯାଇଥିଲି ଭ୍ରମଣ କରିବାକୁ ତ ଆଉ ସମୟ ହେଲାନି କିନ୍ତୁ ଆଜି ଭାବୁଛି ଟିକେ ରାଧାକୃଷ୍ଣ ମନ୍ଦିର ଯାଇକି ଟିକେ ଠାକୁରଙ୍କୁ ଦର୍ଶନ କରିଦେବି। ଆଉ ଦର୍ଶନ କରିସାରିଲା ପରେ ମୁଁ ପୁଣି ଏ କର୍ମରେ ଲାଗିଛି ବି ଆମର ଏଇ କାରିଆପରେ ଆମର ଗେ କର୍ମରେ ଲାଗି।
ହୁଁ ହୁଁ ଏ କଥା ଉଠାନ୍ତୁ ନାହିଁ। ଆପଣ ରାଧାକୃଷ୍ଣ ମନ୍ଦିର କେଉଠିକି ଯିବେ। ମାନେ କେଉଠାରେ ସେ ମନ୍ଦିର ଅଛି।
ଆମର ଅଛି ବିଜେପି ନଗର ଜାଣିଛନ୍ତି। ସେଇ ବିଜେପି ନଗରର ତାରା ପଟ୍ଟନାୟକ ଗଳି ସେ ସିଧା ପୁରା ଯିବେ
ହଁ ବୁଝିଗଲି ବୁଝିଗଲି ବୁଝିଗଲି କି ମନ୍ଦିର କଥା ଆପଣ କହୁଛନ୍ତି ତାହାର ମାନେ ସେ ମନ୍ଦିର ଟା ଟିକେ ବଡ ମାନେ ମଣ୍ଡପ ଭଳି ଟିକେ
ହଁ ହଁ ନିଶ୍ଚୟ ନିଶ୍ଚୟ ସେଇ ସେଇ ମନ୍ଦିର।
ହଁ ସେଇ ମନ୍ଦିର କଥା ମୁଁ ବି ଭାବୁଥିଲି। ଆପଣଙ୍କର ଆଜି ତ ଦିନ ତ ଆଜି ବହୁତ ଭଲ ଯାଉଥିବ ରଜରେ ତ ସମସ୍ତଙ୍କର ଯାଉଛି ଭଲ ଆଉ କଣ କହୁଥିଲି କି ଆମର ରଜ ସରିଯାଉ ରଜ ସରିଗଲା ପରେ ଅର୍ଥାତ ମୁଁ ଭାବୁଥିଲି ସେ ସତର ତାରିଖ କିମ୍ବା ଅଠର ତାରିଖ ଆଡକୁ କିଛି ନୂଆ କନସେପ୍ଟ ବାହାର। ଆମେ ଟିକେ ଆମର ଭିଡିଓ ସୁଟିଂ ଟା କରିଦେଇଥିଲେ। ଭଲ ହୁଅନ୍ତା ମାନେ ସଟ ଭିଡିଓ
ମୁଁ କିଛି ଆଇଡିଆ ଭାବୁଛି କରିବା ପାଇଁ
ଯାହା ବିି ଭାବୁଛନ୍ତି କିଛି କମେଡି ବାଲା ଭାବନ୍ତୁ ଏବଂ ତାକୁ ଲେଖି ରଖନ୍ତୁ ଯେପରି ଆଗାମୀ ଦିନରେ ଯେମିତି ନ ଭୁଲି ଯାଆନ୍ତୁ କାରଣ ଆମକୁ ଏବେ ବହୁତ ପରିଶ୍ରମ କରିବାର ଅଛି ଯଦି ପରିଶ୍ରମ ନକରି ଆମେ ଏମିତି ଖାମଖିଆଲି ଭାବେ ନେଇଯିବା ତ ଏବେ ଆମର ସ୍ୱପ୍ନ ଯୋଉ ଥିଲା ସେଟା କେବେ ପୁରା ହେଇ ପାରିିବନି।
ହଁ ଆଦମ ତ ଠିକ କଥା ମୁଁ ନିଶ୍ଚୟ ଏବେଠୁ ଲେଖିକି ରଖିବି।
ମୁଁ ବାବୁ ଜାଣିପାରୁନି କଣ କରିବି? କାରଣ ମୋର ଏପଟେ ନିଜେ ଏପଟେ ଅସକ୍ଷମ ମୋର ଏପଟେ ଫୋନ୍ କାମ କରୁନି ଯାହାର ଫୋନ କ୍ୟାମେରା ସେ ମଧ୍ୟ ଏଥିପ୍ରତି ଟିକେ ବେଶୀ ଧ୍ୟାନ ଦେଉନି ତାର ପାଠପଢ଼ା ପ୍ରତି ବେଶୀ ଅଛି ତେଣୁ ମୁଁ ତାକୁ ବି ମଧ୍ୟ ବାଧ୍ୟ କରିପାରୁନି।
ହଁ ସେଟା ବି ଠିକ କଥା ହୁଁ ନିଶ୍ଚୟ କଥା।
କଣ ବା ଆଉ କରିହେବ ଆମେ ଯଉ ଦେଖିଥିଲେ ଯେଉ ଟିଭି ବାଲା ଯଉ ଭିଡ଼ିଓ ଦେଖିଥିଲେ ତାହା ଭାବୁଛି ପ୍ରଥମେ କରିଦେବା ଏବଂ ଆମେ ଯେଉଁ ଆମ ଘରେ ଯେଉଁ ଭିଡ଼ିଓଟା ସୁଟିଂ କରିଥିଲେ ଆପଣଙ୍କ ଫୋନରେ ମୁଁ ଭାବୁଛି କି ସେଇଟାକୁ ଆଉଥରେ ସୁଟିଂ କରିବା କିନ୍ତୁ ଅନ୍ୟ ଫୋନରେ।
ଆଚ୍ଛା କହିଲେ କୋଉ ଭିଡ଼ିଓଟି ଆମେ ସେଦିନ ଦୁଇ ତିନିଟା ଭିଡ଼ିଓ କରିଥିଲେ ତ ମୋର ଟିକେ ମନେ ପଡୁନାହିଁ।
ହ ସେ ଯୋଉ ଲୁଡୁ ବିଡିଓ ଟା ଲୁଡୁ ଗୋଟି ଖେଳୁଥିବା ସମୟରେ ଯୋଉ ବିଡିଓଟା ସେଇଟା ମୁଁ ଭାବୁଛି ସେଟା ସେମିତି ଥାଉ ଚଳିବ କିନ୍ତୁ ଆମର ଯୋଉ ଆମର ଘର ଘର ପଛପଟ ଯୋଉ ପିଲା ସହ ଆମେ ଯୋଉ ଭଡିଓଟି କରିଥିଲେ ଯଉ ଥାଳି ଦେଇ ତେରରେ ଖାଇବା ପାଇଁ ଯଉ ଆସୁଥୁଲେ ସେ-ସେଇଟାକୁ ଆଉଥରେ। କ୍ରିଏଟ୍ କରିବା ପାଇଁ ଭାବୁଥିଲି କାରଣ ତାର କ୍ୱାଲିଟି ଟିକିଏ ଅଧିକ କମ୍ ଲାଗୁଛି ମୋତେ।
ଠିକ୍ ଅଛି ଠିକ୍ ଅଛି ଆମେ ପୁନର୍ବାର ଆଉଥରେ ସୁଟିଂ କରିଦବା।
ହଁ ଠିକ୍ ଅଛି ତାକୁ ମୁଁ ଆପଣଙ୍କୁ ଜଣାଉଛି ସତର ଅଠର ତାରିଖ। ବେଳକୁ ଠିକ୍ ଅଛି।
ଠିକ ଅଛି ଠିକ ଅଛି ବନ୍ଧୁ।